ହଁ ଶୁଣାଗଲା
ହଁ ଶୁଭାଗଲା
ହଁ ଆଉ କଣ ଖବର
ଖବର ମାନେ ଏମିତି ମୁଁ ଟିକେ ହଜବେଣ୍ଡ ଙ୍କର ବାବାଙ୍କ ଘରକୁ ଆଜି ଯିବି ନା ହଁ
ନାଇଁ
ନାଇଁ ଛୁଟି ନାଇଁ ହଜବେଣ୍ଡଙ୍କର ଖାତା କାମ ସାରିକି ତିନିଟା ତିନିଟା ୟା ସାଢେ ତିନିଟା ବେଳେ ଟିକେ ଶୋଇ ପଡିଥିଲି ବୁଝିପାରିଲ ନା
ଆଚ୍ଛା
ଏଇ ଉଠିକି ଘର ଓଳଉଛି ଘର ଓଳେଇ ସାରିଲା ପରେ ବାହାରିବି ଆଉ।
ସତେ ତମ ବାବାଙ୍କର ସେଇଠୁ ପାଖ ନାଇଁ?
ଏ ସାତ କିଲୋମିଟର ଆଉ।
ଓହୋ ଭଲ ଭଲ ପାଖ ହେଲେ କଣ ମାନେ ଯାଇକି ତମେ ଆସିିବି ପାରିବ ସେଇଦିନ।
ହଁ ହଁ ହଁ ନା ନା ମୁ ଆଜି ଯିବି ଏବେ ରହିବି ମଙ୍ଗଳବାରେ ଆସିବି ହେଲା।
ଆଛା ରଜ ପାଇଁ ତାହେଲେ ଯାଉଛ ନାଇଁ?
ହଁ ହଁ ରଜ ପାଇଁ ବି ପୁଣି ଆମର ଏପଟେ ଏତେ ରଜ ଟା ଏତେ ସେଲିବ୍ରେଟ କରାଯାଏନି।
ଆ
ଆ ତଥାବି ମୋ ସାନ ଭଉଣୀ ଟା ଆସିଛି ତା ଶାଶୁଘରକୁ ସେ ଯିବ ନୂଆଁ ଟା ନା। ଆ ଶାଶୁଘର ବାରିପଦା ମାନେ ମୟୂରଭଞ୍ଜ ହେଲା।
ମାନେ ସେ କଣ ଏବେ ବାହା ହେଇଚନ୍ତି କି?
ଏଇ ଡିସେମ୍ବର ରେ ନୂଆ ବାହା ହେଇଚି ବୁଝିପାରିଲେ?
ଆଛା ତାହେଲେ ରଜ ତମ ଆଡେ ଭାର ଫାର ତ ଥିବ?
ହୁଁ ଅଛି ବାକି ଏ ମଳ ମାସ ପାଇଁ ସେ ନୂଆ ଆସିଥିଲା ନା ଯାଇନି ବୁଝିପାରିଲ ନା? ହେଲା ହଁ ସେଇ ମଳ ମାସ ପାଇଁ ସେ ଯାଇନି ମଳ ମାସ ସରିବ। ବୁଧବାରଟା ଯିବ ଭାର ଫାର ନେଇକି ଯିବ ଆଉ।
ଓହୋ ସେଇଥିପାଇଁ ଯାଉଚୁ ଆଉ ମଜା କରିବ ଦିଇ ଭଉଣୀ ଆଉ।
ଦିଇ ଭଉଣୀ ଆଉ ପ୍ରବଳ ମଜାକରେ ହେଲା।
ଆଉ ଭଉଣୀ ଭଉଣୀ ଭିତରେ ଟିକେ ଭଲ ଏକତା ଟା ମାନେ ଭାଇ କଣ ଟିକେ ଡର ଲାଗେ ଭାଇ ହେଲେ।
ନାଇ ନା ମୁଇଁ ବଡଟା ମୁଇଁ ତ ମୁଇଁ ବଡ ମୋ ତଳକୁ ଭାଇ ଭାଇ ତଳକୁ ସାନ ସାନ ଭଉଣୀ।
ଆଛା ଭାଇ ବି ବାହା ହେଇଗଲେଣି?
ହଁ ମୋ ଭାଇର ଗୋଟେ କୁନି ଝିଅ ଟା ଅଛି ଆଉ? ଭଉଣୀ ଟେ ତ ଏଇ ଛଅ ସାତ ମାସ ହେଲା ବାହାଘର ହେଲା ଆଉ।
ତ ତାହେଲେ ଘକୁ ଗଲେ ଭାଉଜ ପରସା ବି ଖାଇବ ନାଇଁ?
ନାଇଁ ଭାଉଜ ନାହିଁ ପୁରା ଭାଉଜ ପରସ ଖାଇଛି ମୁଁ ଯାଇଛି ଯାଇଛି ସେ ଯେ ନୁହେ ଯାଇନି ହେଲା ମୁଁ ଯା ଭାଉଜ ତାର ଯୋଉ ଏବେ ବି ଡ଼ି କରୁଚି ନା ତାର ଓ ଟି ଡି ପାଇଁ ଆଁ ବନ୍ଦ କି କ୍ଲିଅର ପାଇଁ ଦରକାର।
ଓହୋ ହୋ। ପଢାପଢି ହଁ ଓହୋ ସମସ୍ତେ ଏଇ ସମୟରେ ହିଁ ତ ସମସ୍ତେ ଟିକେ ବାବାଙ୍କ ଘରକୁ ଯାଆନ୍ତି। ଆ ଛୁଟି ଫୁଟି ଟାଇମରେ ଆଉ ଆମେ ଯେମିତି ଆମ ବାବାଙ୍କର ସିଏବି ତାଙ୍କ ବାବା ଘରୁ ଯିବେ।
ହୁଁ ହୁଁ ହୁଁ ହୁଁ ହୁଁ ସିଏ ଯାଏ ବି ଡି କରୁଥିଲା ଯେତେବେଳେ ଦିଇ ମାସେ ମା ମାସେ ପର୍ଯ୍ୟନ୍ତ ଯାଉଥିଲା ପୁଣି ଓ ଟି ଟି ଅଛି ପଢା ପଢି କରିପାରେନି ତ ଘରେହୁ।
କୋଉଠି ବିଡି କୋଉଠି କରୁଛନ୍ତି ସେଇ ବାଲେଶ୍ୱଵରରେ?
ସେ ଆନ୍ଧ୍ର ଆନ୍ଧ୍ର।
ଆଛା ଆନ୍ଧ୍ର କରୁଛି ଓହୋ।
ହଁ ହଁ ହୁଁ।
ଓହୋ ହଉ ଆଠ ଟା କୋଉ ଆଡୁ ଟିକେ ଟ ମାନେ ଶିକ୍ଷା ଗ୍ରହଣ କଲେ ହେଲା ଆଉ ମୁଁ ତ ସେଆ ଭାବେ ପା ତର କୌଣସି ବୟସ ହିଁ ନଥାଏ।
ହଁ ହଁ ହଁ।
ଆଉ ଆଜି କଣ ଖାଇଥିଲ?
ଆଜି ଶନିବାର ଟା ସାଧା ହେଇଥିଲା।
ସାଧା ପଖାଳ ନା ଗରମ?
ନାଇଁ ନାଇଁ ଗରମ ହେଇଥିଲା ଛତୁ ଭେଣ୍ଡି ପକେଇକି ଆମ୍ବୁଲ ପକେଇକି ଖଟା କରୁଥିଲି ହେଲା। ଯେ ଗୋ ହଁ ହଁ ହଁ ହଁ ହଁ ସେଇଟା ଆମର ଆମ୍ବୁଲ ବେସର ଯେଟା ଖଟା ବି କୁହନ୍ତି ହେଲା।
ହଁ।
ହଁ ଆଉ ତାକୁ ସେଟା ଭଜା ବି ଗୋଟେ ଆଳୁ ପକେଇକ କରି ତିନି ପିଆଜ ଆଳୁ ସୋରିଷ ପକେଇକି ଆଉ ଯେଉଟା ମିଲ୍କ ମେକର ହେଇଥିଲା। ସୋୟାବିନି ଝୋଳ।
ହଁ। ଆଉ ଆଜି ଯିବନି ତ ତାହେଲେ ଯୋଉ ଯୋଉ କ୍ଲାସ କରି ଯାଇପାରିବନି?
ସକାଳେ ଯାଇଥିଲି ବା।
ସକାଳେ ପଳାଇ ଆସିଛ ହଁ ହଁ। ଯୋଉ ମାନେ ତମେ ସକାଳେ ଯାଅ ନା ସନ୍ଧ୍ୟାରେ ଯାଅ ସକାଳେ ଯାଅ?
ଖାଲି ସକାଳେ ଯାଏ।
ଓହୋ। ହଉ ଆଉ ଘର କାମ ସବୁ କରି କରିକି ଥୋଇ ଥାଇକି ଯିବ ଆଉ?
ସାରିକି ଯାଇଥିନି ଏବେ ଏବେ ଘର ଦ୍ୱାର ଟା ଓଳେଇ ଦିଏ ବାହାରିବି ଆଉ।
ଓହୋ ଆଉ ରାତିରେ ରୋଷେଇ ତମେ ଯାହା ହେରିକା କରିବେ?
ହଁ ହଁ ହଁ ହଁ ଯାହା ଅଛନ୍ତି ନା।
ଓହୋ ତାହେଲେ ବୁଲା ବୁଲିଟା ହବ?
ହୁଁ ଆଉ ମାନେ ମୋ ଭଉଣୀ ଟା ମାସେ ହେଲାଣି ଆସିଲାନି ନା ହେଲା ସେ ମାସେ ହେଲା ନିଜେ ଆସିଛି। ମୁଁ ଦି ତିନିଥର ବି ଯାଇଛି ସିଏ ଆମ ଦ ତାକୁ ଦି ତିନି ଥର ଆସିଛି ମୁଁ ଯାଇଛି। ହେଲା ଲାଷ୍ଟ ସେ ଆଉଦରେ ବେଗନେ।
ଓ ସେ ପଳେଇବେ ହଁ ମାନେ ତମେ ଆଗ ପଳେଇ ଆସିବ ହଁ।
ହୁଁ ସେ ତାପରେ ଚାକିରି କରୁଛି ନା। ତ ଚାକିରି ହିସାବରେ ଛୁଟି ହଁ ହଁ। ସେଇଥିପାଇଁ ବା ବାରିପଦାରେ ଦିଆଗଲା ସେ ସେଇଠି ଚାକିରି କରିଛି।
ମାନେ କୋଉ ଚାକିରି କଣ?
ସେଉ ଯୋଉ ପିଜିଟି ପିଜିଟି ପିଜିଟି ବାହାରିିନ ନଥିଲାକି ହୁଁ ହୁଁ ହୁଁ।
ହଁ ଭଲ ଭଲ।
ହୁଁ
ଶିକ୍ଷକ ଚାକିରି ତ ବହୁତ ଭଲ ମତେ।
ହୁଁ କଲେଜରେ ପ୍ଲସଟୁ ଇଏର ଅଛି ଆଉ।
ଆଉ ପିଲାମାନେ ସବୁ କ କରୁଛନ୍ତି?
ନା ମୋର ଦିଟା ପୁଅ ଟିଉସନ ହଉଥିଲେ ଏବେ ଛୁଟି ହେଲା ବା।
ଓହୋ ତ୍ୟୁସନ ଯାଉଛନ୍ତି?
ହୁଁ ଘରେ ଟିଚର ଆସେ ହେଲା।
ଘରକୁ ଟିଚର ଆସୁଛନ୍ତି ନାଇଁ ଆଉ ତମକୁ ଯେତେବେଳେ ସମୟ ମିଳୁଥିବ ତମେ ଦେଖ ଦେଖା ଦେଖି କରୁଥିବ ଆଉ
ହୁଁ ବଡଟାକୁ ଦେଖେନି ସାନଟାକୁ ପୁଜା ଟିକେ କହିଦିଏ ଆଉ
ଆଉ କାମ ବି ଚାଲିଛି ବୋଧେ କଥା ହଉ ହଉ କାମ ଟା ଚାଲିଛି ନାଇଁ
ହଁ ଯୋଉ ହଁ ନା ମାନେ ଧଇଁ ସଇ ମାନେ ଯଉ ଚୁଲି ରେ ରୋଷେଇ କରିଥିଲି ନା ତାକୁ ମୁଁ ଆଉ ବୁଲେଇ ନଥିଲି ବୁଝିପାରିଲ
ହଁ ନା ମତେ ନା ସତକୁଛି ମତେ ଚୁଲି ଲଗେଇ ଆସିନି।
ହଁ ହଁ ନାଇଁ ନାଇଁ ଆମ ମତେ ଆକ୍ଚୁଆଲି ମାନେ କହନ୍ତି ତିନି ଜୁତା ସିଲେଇଥୁ ଚଣ୍ଡିପାଠ ଯେମିତି
ହଁ ହଁ ଠିକ ସର୍ବ ଗୁଣ ସମ୍ପନ୍ନ ନାଇଁ
ହଁ ମତେ ସବୁ ଆସେ ମୁଁ ସେ ଚେଷ୍ଟା କରେ ମୁଁ ସବୁ କରିବା ପାଇଁ।
ନାଇଁ ଆମ ଶାଶୁ କରନ୍ତି ହେଲା ମୁଁ ଦେଖେ ମୋର କଣ ହବ କହିଲ ଚୁଲି ଟା ଜଳୁଥିବ ଜଳୁଥଥିବା ଲିଭିଜିବ।
ନାଇଁ ନାଇଁ ସେଟା ଠିକ କଥା କହିଛ ହଁ। ନା ତାପରେ ଦେଖ ତମେ ‍ଭୁବନେଶ୍ୱରେ ରହିଲ ଆମେ ଗାଁ ର ଜନ୍ମ ଗାଁ ରୁ ପାଠ ପଢିଛେ ଗାଁରୁ ବଡ ହେଇଛେ ମାନେ ସବୁ ଜିନି ମାର୍କ କରିକି ଜିନିଷଟା ଜାଣିପାରୁ ବୁଝିପାରିଲେ?
ଆମେ କଣ ମୂଳରୁ ଗ୍ୟାସ୍ ଦେଖିଲୁ ମାନେ ଆମେ ଖାଲି ଗ୍ୟାସ୍ ଆମେ ଗ୍ୟାସ୍ ସହିତ ହିଁ ବେଶୀ ପରିଚିତ କହିବାକୁ ଗଲେ। ଚୁଲି ମାନେ ମୋ ମମି ମାନେ ଯେତେବେଳେ ଗାଁରେ ରହୁଥିଲେ ସେମାନେ ଜାଣନ୍ତି। ସିଏ ହି ମମି ତାପରେ ସିଏ ବାହାଘର ପରେ ଏଇଠି ଭୁବନେଶ୍ୱରରେ ସିଏ ବି ଚୁଲି ଫୁଲି ଏତେ ଜାଣେନା ହେଲେ ବି ତାକୁ ଆସେ ମନ ହେଲେ ଆମେ ତ ଯେତେବେଳେ ଜନ୍ମ ହେଲୁ ଦେଖିଲୁ ଗ୍ୟାସ୍ ଘରେ ପାଣି କୋଳ ବାହାରେ କୁଆଡେ ଯିବାର ନାଇଁ ଆଉ ଆମର ଡର ଆମ ସବୁ ଘର ଭିତରେ ଆମେ ଗାଁକୁୁ ବି ସେଇ ଯୋଗୁ ଯାଉନି
ଏବେ ମଁ ଗାଁରେ ମୋର ଘର ହେଲେ ବୁଝିପାରୁଛ କେବଳ ଚୁଲି ଟା ହିଁ ଆମର ଖରାବେରେ ରୋଷେଇ ହୁଏ ହେଲା କି ଯେ ତୁ ବାଡିରେ ଗଛ ପତ୍ର ଅଛି ଜା ଜାଳଡା ବାହାରି ପରେ ନହେଲେ ଆମର ପାଣି ପର୍ଯ୍ୟନ୍ତ କିଣା ଟାଇମ ଟା ବେଶି ନୁହଁ ପୋଖରୀ ଅଛି ପୋଖରୀ ୟୁଜ୍ ହୁଏନି ସେଇ ଟାଉନ ସିଟି ଭଳିଆ ବାଥରୁମ୍ ଫାଥରୁମ୍ ସବ ୟୁଜ୍
ମତେ କାଇହି ଭଲ ଲଗେକହିଲ ଗାଁ ରେ ଯୋଉ ଯୋଉ ଦୃଶ୍ୟ ବହୁତ ଗଛ ପ ପୋଖରୀ ଆଉ ମତେ ଭାରି ଭ
ହଁ ନାଇ ଆମର ଅଛି ସେଇଟା ଅଛି ହେଲା ସେଇଟା ଅଛି ହେଲେ ଆମର ଆର ଗାଁ ଦୃଶ୍ୟ ଯଟା କହିଲେନି ଆମେ ଯୋଉ ଘର କରିକି ଅଛୁ
ହଁ ହୁଁ।
ସବୁ ଟୋଟାଲି ସବୁ କିଣା ବୁଝିପାରିଲ ପାଣି ସୁଧା ବି ଗୋଟେ ମାନେ ଉଠା ପାଣି ତାକୁ ଆଣିଛେ ବାଡିକୁ ତାକୁ ଆଣିକି ମଟରଷ୍ଟ ଷ୍ଟମରେ ଆମର ଦିଟା ଟାଙ୍କି ବସା ହେଇଛି।
ଓହୋ ମାନେ ସେପଟେ ପୋଖରୀ ପୋଖରୀ ପାଣି
ହୁଁ ହୁଁ ନାଇଁ ପୋଖରୀ ପାଣି ଆଚୁଆଲି ୟୁଜ କରାଯାଏନି ମୁଁ ଯେତେବେଳେ ମୋ ଶାସୁଘରକୁ ଆସିମି ନା ଫାଷ୍ଟ ଟାଇମ୍ ସେତେବେଳେ ୟୁଜ କରାହଉଥିଲା ହେଲା ଏବେ ଯୋଉ ଯେ ରୋଗ ହଉଛି ସମସ୍ତଙ୍କୁ
ହୁଁ।
ଜମା ଆଉ ସେ ପାଣି କି ୟୁଜ୍ କରୁନାହିଁ।
ଆଛା ଆଉ କାଲି କଣ ପିଠା ପିଠା ହଉଛି ନା ନାଇଁ?
ହଁ ହବା କଥା ପିଠା କାଲି ପିଠା ହବା କଥା। ହଁ ହଁ ମୋର ଦିଦ
ଆଉ ତମର ରଜ କରିବାକୁ କେହି ନାହାନ୍ତି ମୋ ସାଙ୍ଗ ତମେ ନାଇଁ?
ଁ ହଁ ହୁଁ ହୁଁ।
ଆଉ କଣ ପୁଅ ମାନଙ୍କର କଣ ରଜ କହିଲ।
ହଁ ହଁ।
ରଜ ସିନା ଝିଅ ମାନଙ୍କର ଆମେ ଯେମିତି ମଜା କରୁ।
ହଁ।
ଆମର କେହି ଭାଇ ନାହିଁ ନା ଆମେ ସବୁ ଭଉଣି ଆମର ରଜ ପାଇଁ ମଜା ଚାଲିଥାଏ ଆଗରୁ ଛୋଟବେଳୁ। ଏବେ ତ ଯିଏ କହୁଛି ରଜ କଣ କରିବା ମୁଁ କହିଲି ନା ମୁଁ ଆଜିିବି ଆଜି ସଜ ବାଜ। ମୁଁ କହିଲି ମୁଁ ବି ମୋର ଅଳତା ଲଗେଇିବି ମୁଁ ବି ରଜ ଆମେ ବି ତ ଝିଅ ପିଲା ନା ସ୍ତ୍ରୀ ଲୋକ। ମୁଁ କହିଲି ମୁଁ ବି ଚୁଟି ସାମ୍ପୁ କରିବି ମୁଁ ବି ସବୁ କରିବି ସମସ୍ତେ କରୁଛନ୍ତି। ମୁଁ ମେହେନ୍ଦୀ ଲଗେଇଦି ଆଉ ବାହା ହେଲେ କଣ ଆମେ ସେଇ ଝିଅ ପିଲା ନା ନାଇଁ।
ହଁ।
ଓ ମୋ ପୁଅ ଖାଲି କାନ୍ଦିବ ମାମା ମତେ ଟିକେ ରେଡି କରିଦିଅ ମୁଁ ଟିକେ ଇଏ କରିବି। ସେ ଛୋଟ ଛୁଆ ସେ ଜାଣିନାହାନ୍ତି ଦିଦିର ଝିଅ ଟା ସେ ତାର ସବୁ ମେକଅପ୍ ଫେକଅପ୍ ନେଇ ଲିପଷ୍ଟିକ୍ ଲଗେଇ ପୁରା ଅଳତା ଫଳଦା ନେଇକି ବାହାରୁଛି। ସେଏ କହୁଛି ମାମା ସିଏ କଣ ଏତେ ସୁନ୍ଦର ସଜେଇ ବାହାରିଲାଣି ଆମକୁ କରିଦିଅ। ମୁଁ ଯେତେକହୁଚି ରଜ ଝିଅ ପିଲାଙ୍କର
ହେବେଛୁଆ ମାନେ ତାପରେ ଆଚୁଆଲି ତମ ସେପଟେ ଯେମିତି ରଜଗଡା ଏତେ ସେଲିବ୍ରେଟ କରନ୍ତି ଆମର ଏପଟେ ଟିକେ କମ ହେଲା କି ଏବେ କରିଲେନି ବୁଝିପାରିଲ ନା ଏବେ ତ କରିଲେନି ପ୍ରତ୍ୟେକ ଘରେ ଘରେ ବାକି ମାନେ ଆମ ସବୁବେଳେ କଥା କହୁଛ ଆମେ ଯେତେବେଳେ ସେ ଝିଅଥିଲୁ ନାଇଁ ଆମର ଏତେ ନଥିଲା ହେଲା।
ଓ ହୋ।
ବୁଝିପାରୁଛ ନା ଆମର ଏଟା ଟିକେ ବେଙ୍ଗଲ ସାଇଟ ଟା ନା ବେଙ୍ଗଲ ସାଇଟ ଟା ନା। ବିଘଟା ପାଖାପାଖି ହଁ ହଁ। ତାରି ଜୋଣ୍ଡା ଆମର ପାଖରେ ଅଛି ଢାଞ୍ଚ ଟା ଆଉ ହ
ଦିଗା ତ ବଡିଆ ଜାଗା ଆଉ। ଯିବୁ ଯିବୁ ବୋଲିୁ ଯିବୁ ବୋଲି ଆମେ ଯାଇପାରୁନୁ ଦେଖ ହୁଁ। ହଁ ହଁ ସିଓର ଶ୍ ଯିବା। ଆଉ ଆଉ ସମସ୍ତେ ଶୋଇଛନ୍ତି ବୋଧେ।
ନାଇଁ ମୋ ହଜବେଣ୍ଡ ତାଙ୍କ ଅଫିସ କୁ ପଳେଇଲେଣି ଆଉସୋଇଛନ୍ତି ସବୁ। ମୁ ଟିକେ ଶୋଇ ପଡ଼ିଛି ହଁ ହଁ ହଁ ହଁ।
ହଁ ତାଙ୍କର ଛୁଆ କଣ କହିଥିଲ।
ତାଙ୍କର ବି ପୁଅ ଜଣେ।
ଏ ମା ତମ ବଂଶରେ କେହି ଝିଅ ନାହାନ୍ତି ନା ରଜ କରିବାକୁ କେହି ନାହାନ୍ତି। ଏ ତାହେଲେ ରଜ କରିବାକୁ କେହି ନାହାନ୍ତି ନାଇଁ? ଓହୋ ଖାଲି ପିଠା କରିକି ଖାଇବା କଥା ଆଉ।
ହୁଁ ହୁଁ।
ଓହୋ ଆଉ ତମେ ତ ସନ୍ଧ୍ୟାବେଳେ ପୁଣି ସେଇଟା ପିଅ ଚା ପିଅ ନି୍ଚ ଏ ଯୋଉ ତମର କଣ ଗୋଟେ ନିଉଟ୍ରିସନ୍ ଇଏ ପିଅ। ହଁ ସେଇଟା ପିଅ ନା ସକାଳେ ସନ୍ଧ୍ୟାବେଳେ ଦି ଟାଇମ୍ ଆଛା। ରାତିରେ କଣ କହିଥିଲ ତମେ ରୁଟି ଖାଅ ନା?
ମୁଁ କୋଉ ଦିନ ରୁଟି ଖାଇଦିଏ କୋଉ ଦିନ ସେଇ ନ୍ୟୁଟ୍ରିସନ ସେକ୍ ଅଛି ତାକୁ ନେଇ ପିଇଦିଏ ହେଲା।
ଆଚ୍ଛା ଘରୁକୁ ଗଲେ ତ କଣ ମାନେ ଡେସ୍ ପିନ୍ଧ ନା ଶାଢୀ ପିନ୍ଧ?
କେମ୍ ମୋ ବାବାଙ୍କ ଘରକୁ
ହଁ।
ମୁଁ ସେମିତି କିଛି ନାହିଁ ମୁଁ ଶାଢୀ ଟା ପ୍ରାୟ ପିନ୍ଧେ ହେଲା। ଆଉ ମ୍ ଆକ୍ଚୁଲି ମୁଁ ପିନ୍ଧେନି ଡ୍ରେସ୍ ପିନ୍ଧେନି ହେଲା। କେତେବେଳେ କେତେବେଳେ ନାଇଟି ପିନ୍ଧି ପଳାଏ ନା ମୁଁ ଶାଢୀ ପିନ୍ଧେ।
ହଁ ହଁ ମାନେ ଆମର ଆମ
ନା ମୋ ଭାଇ ଭା ମୋ ଭାଉଜ ମୋ ଭଉଣୀ ସେମାନେ ପିନ୍ଧନ୍ତି ହେଲା ମହ ମୋର ଯେହେତୁ ଦଶ ଦଶ ବର୍ଷ ହେଲାଣି ଷୋହଳ ବର୍ଷ ହେଲାଣି ବାହାଘର ହେଲାଣିି ଯେହେତୁ ଆମ ଟାଇମ୍ ରେ ଯ କୋଉ ଝିଅ ମାନେ ବେଶୀ ପିନ୍ଧୁ ନଥିଲେ ବୁଝିପାରିଲ ନା ଆମେ ତ ସେ ସବୁକୁ ଚଳ ଚଳନୀ ଟା ଦେଖିବା ପାଇଁ ପଡ଼ିବ ନା।
ହୁଁ। ତ ସେଇଥିପାଇଁ କି ପିନ୍ଧୁନ ଅଭ୍ୟାସ ନାହିଁ ଆଉ। ଓହୋ ମାନେ ହଁ ନାଇଁ ଆମର ଆମେ ପିନ୍ଧୁ ମାନେ କଣ କି ଆମକୁ କୁହ କିଛି ମାନେ ଏମିତି ନାହିଁ ଯେ
ନା ମତେ ଆମକୁ ନା ନାଇଁ ଆମକୁ ବି କିଛି ନାହିଁ ହେଲା ଆମ କୁ ବି କିଛି ନାହିଁ ବାକି ଆମର ଟିକେ ଯେହେତୁ ଗାଁ ହେଲା
ହଁ ହଁ ଲାଜ ଲାଗିବ କାରଣ କିଏ କଣ କହିବ ଏମାନେ ତ ଲୋକ ଲୋକ କଣ କହିବେ ନା ସେଇଟା ହଉଛି ବଡ଼ କଥା ମୁଁ ନିଜକୁ
ମୋ ଭଉଣୀ ଟା ବାହା ହେଇଛି ହେଲେ ବି ସେ ଡ୍ରେସ୍ ପିନ୍ଧେ କାରଣ ସେ ଜଷ୍ଟ ନୂଆ ବାହା ହେଇଛି ନା। ପୁଣି ସିଏ ତାର ହଁ ଯୋଉ ଯୋଉ ଯାଉଛି ତା କଲେଜ କୁ କଉ ଦିନ ଡ୍ରେସ କୋଉ ଦିନ ଶାଢୀ ସିଏ ଆସିନେ ପିନ୍ଧି ପକାଏ। ଯେହେତୁ ଆମର ସେତେବେଳେ ପିନ୍ଧୁ ନଥିଲେ ମୋ ଠୁ ଦଶ ଦଶ୍ ଦଶ ବର୍ଷ ସାନ ସିଏ।